ହ୍ୟାଲୋ ଆଜ୍ଞା ନମସ୍କାର। ଆଜ୍ଞା କେମିତି ଅଛନ୍ତି?
ହଁ ଭଲ ଅଛୁ କିନ୍ତୁ ବର୍ଷା ଟେ ତ ଜୋର ହଉଛି ଟିକେଏଇ ଘରେ ରହିବା କଥା ଏବେ ଜଷ୍ଟ କମିଛି ବୁଲାବୁଲି ଟିକେ କରୁଛୁ ଆଉ ଘର ପାଖରେ ଏକ ମନ୍ଦିର ଟିଏ ଅଛି ସେଇଠି ବୁଲାବୁଲି କରିବାକୁ ଆସିଚୁ ଶିବ ମନ୍ଦିର ଆଉ।
ଓହୋ ଆପଣ ମନ୍ଦିର ଯିବାକୁ ବହୁତ ଭଲ ଲାଗେ ବୁଲାବୁଲି ନାଇଁ କି।
ନିଶ୍ଚିନ୍ତ ନିଶ୍ଚିନ୍ତ ମୁଁ ଆମ ଘର ପାଖର ପ୍ରାୟତଃ କୋଡିଏ ପଚିଶଟି ମନ୍ଦିର ବୁଲାବୁଲି କଲିଣି ମତେ ବହୁତ ହି ଭଲ ଲାଗେ ବୁଲାବୁଲି କରିବା ପାଇଁ।
ଓହୋ। ଆଜ୍ଞା ଆଜ୍ଞା କଣ ସେଠି ସାଙ୍ଗ ପିଲା ସହିତ ଯାଇଛନ୍ତି ନା ଏକାକି ଯାଇଛନ୍ତି?
ନାଇଁ ସାଙ୍ଗ ପିଲା ଦୁଇ ଜଣ ମାନେ କଣ କହିଲେ ଏଇ ଯଉ ବର୍ଷା ଯେହେତୁ ଜୋର ହେଇଛି ମାନେ କିଛି ମାନେ ଲୋକ ମାନେ କଣ କହିଲେ ପାଖରେ ଗୋଟେ ପୋଲଟେ ଛୋଟ ପୋଲଟେ ସେଠି ବହୁତ୍ ଜୋର ମାଛ ଧରା ହଉଛି ତ ମାଛ ଆସିଛନ୍ତି ପାଣିରେ ସେମାନେ ଧରୁଛନ୍ତି, ସେଇଠି ମାନେ ସାଙ୍ଗ ମାନଙ୍କ ସହିତ ଟିକେ ଆସିଛି ଦେଖିବା ପାଇଁ ମନ୍ଦିର ପାଖରେ ବସିଥିଲୁ, ଏବେ ଆସିକି ସେଠି ଦେଖୁଛୁ ମାନେ ପ୍ରାୟ ତ ବହୁତ ଲୋକ ଶହେରୁ ଦେଢଶହ ଲୋକ ଏଠି ଦେଖୁଛନ୍ତି, ଧରୁଛନ୍ତି ବି ବହୁତ ଜଣ।
ଆଜ୍ଞା ଆଜ୍ଞା।
ଭାଇ ବହୁତ ଲୋକ ଥିଲେ, ଏବେ ଜଷ୍ଟ ମାନେ ଟିକେ ଲୋକ କମିଗଲେଣି।
ଆଜ୍ଞା।
ଏ କିନ୍ତୁ ସକାଳେ ବହୁତ ଲୋକ ପ୍ରାୟତଃ
ଆଜ୍ଞା, ଆପଣ ପ୍ରାୟ କେତେ ଦିନ ହବ ବର୍ଷାଟି ଲାଗୁ ରହିଥିଲା?
ବର୍ଷା ପ୍ରାୟତଃ ଏଠି ଉ ଉଁ ଛଅ ରୁ ସାତ ଦିନ ହବ ଲାଗି ରହିଲେଣି, ଅଳ୍ପ ହଉଥିଲା କିନ୍ତୁ ଏଇ ଦୁଇ ଦିନ ହବ ପ୍ରାୟ ତ ବହୁତ ଜୋର ବର୍ଷା ହଉଛି, କାଲି ରାତିଠୁ ଭାଇ ବହୁତ ଜୋର ବର୍ଷା ହଉଛି।
ଆଜ୍ଞା ଆଜ୍ଞା। ଆପଣ ଗାଧୁଆ ବେଳେ କଣ ଖାଇଥିଲେ, ଟିକେ
ହଁ କହିବି ନିଶ୍ଚିନ୍ତ, ମାନେ ଆଜି ଯେହେତୁ ଶନିବାର, ଅ ଏ ସରି ବ ଦୁଃଖିତ, ମୁଁ ଆଜି ରବିବାର। ଆ ଆଜି ଯେହେତୁ ରବିବାର, ମୁଁ କିନ୍ତୁ ଆଜ୍ଞା ନିରାମିଷ।
ଆଜ୍ଞା ଆଜ୍ଞା।
ଆ ଆ ଭାତ ଡାଲି ଆଉ ପୋଟଳ ଭଜା ଓ, କଣ କହିଲେ କଦଳୀ ଭଜା, ଏମିତି ଖାଇଥିଲୁ ଆଉ ଚାରି ପାଞ୍ଚ ପ୍ରକାର ଘରେ ବନେଇଥିଲେ ଆଉ। ଆଜ୍ଞା।
ଯାହାହଉ ଖୁସି ଲାଗିଲା, ଆପଣ ନିରାମିଷ
ଆପଣ କଣ କିଛି କଣ କରିଥିଲେ, ମଧ୍ୟାହ୍ନରେ ଭୋଜନ କରିଥିଲେ?
ଦେଖନ୍ତୁ ଆମେ ଏଠି ଭାତ ଟା ଭାତରେ ଟିକେ ଘିଅ ପକେଇ ଦେଇଥିଲି। ଡାଲମା ହେଇଥିଲା ଆଉ ଭାତ ଡାଲମା ଆଉ ହେଇଥିଲା ଆଳୁ ଭର୍
ହୁଁ ହୁଁ ଘିଅ ଟା ଟି ଆଜ୍ଞା ଘିଅ ଟା ବି ଟିକେ ଟିକେ ମଝିରେ ନିଶ୍ଚିନ୍ତ ଖାଇବା କାହିଁକି ନା ବଡି ଟା ସେଟା ଟିକେ ଭଲ ବଡି ଟା ପାଇଁ ଥଣ୍ଡା ଟିକେ କାଟିବେ। ମୁଁ ବି ମ ମୁଁ ଆଜ୍ଞା ଆଜ୍ଞା ମୁଁ ଟିକେ ଶୀତ ଦିନ ଟିକେ ବେଶୀ
ହ
ସେଟାକୁ ଖାଏ କାହିଁକି ନା ଏନେ ମୁଁ ଟିକେ ଏତେ ବି ଖାଏନି। କିନ୍ତୁ ଶୀତ ଦିନେ ଅଧିକାଂଶ ଟିକେ ମୁଁ ଖାଏ ଆଉ ବର୍ଷା ଦିନେ ଟିକେ ମୋ ପସନ୍ଦ ନାଁ, ଖରା ଦିନେ ଟିକେ ମୁଁ ତାକୁ ପସନ୍ଦ କରେନି।
ମୁଁ ସବୁବେଳେ ଖାଏ ନା, ଏଇ କାଁ ଭାଁ ପନ୍ଦର ଦିନ ଥରେ ଏମତି ରୁଟି ଖାଏ ଆଉ। ଆଉ ଆପଣ ସକାଳୁ କେତେବେଳେ ଉଠନ୍ତି ପ୍ରାୟ?
ସକାଳୁ ମୁଁ ପ୍ରାୟତଃ ମୁଁ ଉଠେ କେତେ ସାଢେ ଛଅଟା ଉଁ ମାକ୍ସିମମ୍ ସାଢେ ଛଅଟା ସାଢେ ଛଅ ଟା ପରେ ଆଉ ଉଠେନି। ସେମିତି ଯଦି ବି କିଛି କାମ ଥାଏ ଶୁଣନ୍ତୁ ଉଠେ ସାଢେ ଛ ହାଲୋ ଉଁ ନାଇଁ, ସା-ସା ହଁ ହଁ ହଁ ହଁ ସାଢେ ଛଅଟା ପରେ ମାନେ ମୁଁ ଉ- ଉଠି ଯାଏ ମାନେ ଆଉ ଶୋଇବାକୁ ବିଛଣାରେ ମତେ ଖରାପ ହିଁ ଲାଗେ। ତା ପରେ କଣ କହିଲେ ଯଦି ବି କୌଣସି କାମ ଥାଏ ତା ବିଳମ୍ବ ମାନେ କଣ ପାଞ୍ଚଟା, ସାଢ଼େ ପାଞ୍ଚଟା କିମ୍ୱା ଚାରିଟା।
ଏଁ।
କିନ୍ତୁ କଣ କହିଲେ ଆଉ ଗୋଟେ କଥା ହଉଚି ଏ ବା ଉଠିଲା ପରେ ନିତ୍ୟ କାମ ସାରେ ଆଉ।
ଆପଣ ଶୁ ରାତିରେ ଶୁଅନ୍ତି କେତେବେଳେ ଏତେ ଜଲ୍ଦି ଉଠି ଯାଆନ୍ତି?
ହଁ ସେଇ ଏଗାରଟା ସାଢେ ଏଗାରଟା ଏମିତି ଆଉ ଯଦି ବି କିଛି ଲେ ଅଧିକାଂଶ ରାତି ଶୋଏ ତାହେଲେ ସେଇଟା ମୁଁ ଉଁ ନିଜେ ନିଜେ ଏ ଇଏ ମେ ମାନେଜ କରିଦିଅନ୍ତି ଆଉ ମ୍ୟାନେଜ କ
ଆଜ୍ଞା। ଆପଣ ସକାଳୁ ଉଠି ଆପଣ କଣ ଟିଏ ଭୋଜନ କଲେ ଆପଣଙ୍କୁ ବହୁତ ଭଲ ଲାଗେ। ଯୋଉଟା କିି ମନ-
ଉଁ ହଁ ହଁ ସ ହଁ ହଁ ସ ସକାଳୁ ଉଠିକି ନିହାତି ବିି ମୁଁ ଯେମିତି ମାନେ କହିଲ ମୋ ମୋ ସବୁବେଳେ ମାନେ ଭଲ ଖାଦ୍ୟ ଏମିତି ଏଁ ପ ଏବଂ ପ୍ରୋଟନ୍ ଯୁକ୍ତ ଖାଦ୍ୟ ଖାଏ। ଏମିତି ଚି ସକାଳୁ ଚୁଡା କଦଳୀ
ଆଜ୍ଞା ଆଜ୍ଞା।
ହେଲେ ଅଁ ମ
ଆଜ୍ଞା। ଆଜ୍ଞା ଆପଣ ଏତେ ବୋଧେ ଅଲଗା ପିଲା ଭଳିଆ ବରା ଆ ଇଟିଲି ଗୁରା ଏତେ ଖାଆନ୍ତିନି?
ସକାଳ ଖାଇବାଟା ମୁଁ ସେଇଟାକୁ ଉଁ ଆଧିକଂଶ ଖାଏନି କାହିଁକିନା ସେଥିରେ ଏସିଡିଟି ଥାଏ। ଏବଂ ମୁଁ ଉଁ ଏସିଡି ର ବହୁତ ମାତ୍ର ଚାନ୍ସ ଥାଏ ସେଟରେ ଖାଇଲେ।
ଆଜ୍ଞା ଆଜ୍ଞା ଠିକ୍ କରିଚନ୍ତି କାରଣ ଦେଖ ସକାଳେ ଉଠିଲେ ଗୋଟେ ମନ ଶାନ୍ତି ଥିବ। ଏ ଣ ତେଣୁ ଗୋଟେ ଭଲ ଖାଦ୍ୟ ଖାଇବା ଯେମିତି ମନଟା
ହୁଁ ମନଟା ରହିଲେ ଆପ ଶୁଣ ସ୍ୱାସ୍ଥ୍ୟ ଟା ବି ଭଲ ରହିବ ସ୍ୱାସ୍ଥ୍ୟ ଟା ଭଲ ରହିଲେ ଆପଣ ଯେ କୌଣସି ବି କାମ ବି କରିବେ ସେପଟରେ ଆପଣ ମନ ଲାଗିବ।
ଆଜ୍ଞା ଆଜ୍ଞା ଆପଣ ଠିକ କହୁଚନ୍ତି। ତ ଆପଣ ଏବେ କୋଉଠି ମାନେ ନିଜ ମେସ୍ ରହୁଚନ୍ତି ନା
ନାଇଁ ନାଇଁ ମୁଁ ଏବେ ଗାଁ ଆଜି ଛୁଟି ଯେହେତୁ ଗାଁ କୁ ଆସିଥିଲି।
ହୁଁ ଓଃହ। ଓଃହ ବୁଝିଲି ବୁଝି ଲି ତ ଆପଣ ତଥାପି ଆପଣ ଗାଧୁଆ ଟାଇମ ଟା ସକାଳୁ ବି ଗାଧେଇ ପଡନ୍ତି?
ଆଜ୍ଞା ନାଇଁ ନାଇଁ ନାଇଁ ମୁଁ ଉଁ ପ୍ରାୟତଃ ଦଶଟାରୁ ସାଢେ ଦଶଟା ଭିତରେ।
ଓହୋ ଆଉ ଏଥର କିଛି ରଜରେ ସାଙ୍ଗ ପିଲା ସହିତ କିଛି ବୁଲାବୁଲି କରିଚନ୍ତି?
ଉଁ ହଁ ବୁଲାବୁଲି କହିବାକୁ ଗଲେ ପାଖରେ ତମର ଏଠି ଅଛି ଯେମିତି ଜଗତେଶ୍ଵର ଧାମ ସେମିତି ଯାଇଥିଲି। ବାରଙ୍ଗ ଯୋଉଠି ଆପଣ ଜାଣିଥିବେ? କପିଳାସ ଠିକି ବାରଙ୍ଗ ସେ ପଟେ ପଟ ଯାଇଥିଲି। ଆଉ ଗୋଟା ଗୋଟ୍ କଥା ହଉଚି କହିଲେ କହିଲେ? ଗୋଟା ଖାସ କରି ଏବେ କଣ କହିଲେ ଯାଇଥିଲି କହିଲ ମୁଁ ବହୁତ ଦିନ ପରେ ଗଲି ସେ ଜାଗାକୁ। ଓଳାଶୁଣି ବୋଲି ଗୋଟେ ଜାଗାକୁ ଯାଇଥିଲି ମାନେ ଆମର ଲଳିତଗିରି ଉଦୟଗିରି ସେପଟେ ଯାନ୍ ଥିବେ ଯେହେତୁ ଏଇଟା ବହୁତ ପୁରାତନ ନରେ ଅଛି ମାନେ ପୁରାତନ ଉଁ ଶିଳ୍ପ ସବୁ ସ୍ଥାନ ସେଗୁରା। ସେଠିକି ଯାଇଥିଲି ଓଳାଶୁଣି ସେଇ ପାଖରେ ବୋଲି ଶୁକୁଆଖାଇ ମଠ ସେଠି ଜାଗା ମୁଁ ନିଶ୍ଚିନ୍ତ ଯାଇଥିଲି। ଏଇ ରଜରେ ସାଙ୍ଗମାନଙ୍କ ସହିତ ବହୁତ ଭଲ ଲାଗିଥିଲା।
ହେଠିକାର ଦୃଶ୍ୟ ଟିକେ ବର୍ଣ୍ଣନା କରିବେ କଣ କଣ ଥିଲା। କେମିତି କଣ ଆପଣଙ୍କୁ କୋଉଟା ଭଲ ଲାଗିଲା।
ହଁ ବର୍ଣ୍ଣନା ସେଠି କଣ କରିଲେ ସେଇ ମଠଟା ସେଠି ବର୍ଣ୍ଣନା ସେ ପାହାଡକୁ ଗଲେ ବହୁତ ସୌନ୍ଦର୍ଯ୍ୟର ମାନେ ସୌନ୍ଦର୍ଯ୍ୟ ଦେଖାଦିଏ ଦୂରକୁ ଦେଖିଲେ। ଏବଂ କଣ କହିଲେ ସେ କୃତିକାର ମନେ ଗଲେ ହସ୍ତଶିଳ୍ପୀ ମାନେ ଯୋଉଟା କଣ କହିଲେ ଯେମିତି ଆପଣ ମୂର୍ତ୍ତି ବି ସେଠି ବହୁତ ଭଲ ଭଲ ତିଆରି ହୁଏ। ଆଉ ଗୋଟେ କଥା ହଉଛି କଣ କହିଲେ, ଏ ସେଠି ପ ଶିଳ ବି ତିଆରି ହୁଏ ଭଲ ଶିଳ। ଏବଂ ପଥୁରୀ ଯୋଉଟା ଆମର କହୁଚି ଆଉ ଗୋଟା କୁ ଚକି ବି ଯୋଉଟା ହାତରେ ଆମର ଯେମିତି ଚାଉଳ ପେଶାଯାଏ। ସେ ଜିନିଷ ବି ସେଠି ଯେତେବେଳେ ଆଗେ ଯେତେବେଳେ ପୁରୁଣା ହେଇ ପୁରୁଣା ଯୁଗରେ ପୁରୁଣା ପୁରୁଣା ଲୋକ ଯେମିତି ଆପଣ ଜେଜେମା ଆ ଜେଜେବାପା ଏଇୟା ସବୁ ଯେତେବେଳେ ବ୍ୟବହାର କରୁଥିଲୁ ସେ ଚକି ଚାଉଳ ପେସା ପାଇଁ, ସେଇ ସବୁ ଜିନିଷ ସେଠି ମିଳେ ସବୁ।
ଆଉ ଯୋଉ ଶୁଖୁଆ ଖାଇ ମଠଟା କହିଲେ ତା ତା ନାଁ ଟା ଶୁଖୁଆ ଖାଇ କଣ ପାଇଁ ଦିଆଯାଇଛି ଜାଣିଛନ୍ତି?
ଜାଣିଚି କ ସେଟା କଣ କହିଲେ ସେଠି ଗୋଟେ ଦେବୀ ଯେହେତୁ ରହିଥିଲେ ସେ ଦେବୀଙ୍କ ପାଖରେ ସେଇଟା ମାନେ ତାଙ୍କର ମୁଁ ଏତିକି ଭଲ ଭିତରକୁ ଜାଣିନି। କିନ୍ତୁ ସେଇଟା ତାଙ୍କର ଭୋଗ ଲାଗେ। ସେଇଟା ତାଙ୍କ ମାନେ ଗୋଟେ ଭ ଭକ୍ତାଟ ସେ ଜଣେଇକି ସେଇଟା କହିଥିଲେ କି ମୋର ଏଇ ଜିନିଷ ଟା ଶୁକୁଆ ଖାଇ ମଠ। କାହିଁକି ଏମିତି ବି କୌଣସି ଦେବୀଙ୍କୁ ଦିଆଯାଏନି ପୂଜା ଅର୍ଚ୍ଚନା ହୁଏନି ସେଟା ଆଇଁଷ ଗଲେ, ବୁଝିଲେ।
କିନ୍ତୁ ଏଠି ଗୋଟେ କୋଉ ଦେବୀ ସ୍ୱପ୍ନେଇ ଥିଲେକି ଶୁଖୁଆ ଆମର ଦରକାର।
ତାଙ୍କର ଆଶୀର୍ବାଦ ଯିବ କି ସେ ଭକ୍ତଙ୍କ ଦ୍ୱାରା କି ସେଇଟା ତାଙ୍କୁ କହିଥିବେ ଯେ ସେଇଟା ଦିଆହେଇଛି ତାଙ୍କୁ ଆଉ।
ଭଲ ଭଲ। ଆ ଆପଣ ଯୋଉ ଯାଇଥିଲେ ଯୋଉ କହୁଛନ୍ତି ଓଳାଶୁଣି ସେଠି କଣ ମାନେ ଗାଡି ରଖିଲେ ଟି ଟିକେଟ କାଟିବାକୁ ପଇଲା?
ହଁ ଗାଡିଟା ନାଇଁ ହଁ ଗାଡି ଟା ରଖିବାକୁ ପଇଲା। କାହିଁକି ନା ଆଁ ସେଠି ମାନେ ଉପରକୁ ନେଇକି ଯିବାକୁ ପଡୁଚି। ଉପରରେ ତଳେ ରଖିଲେ ତ ନିଆ ନେବେନି। କିନ୍ତୁ ଉପରକୁ ନେଲେ ନିଶ୍ଚିନ୍ତ ଆପଣଙ୍କୁ କୋଡିଏରୁ ତିରିଶ ଟଙ୍କା ନେବେ। ନଉଛନ୍ତି ଏମତି ମାନେ ଟିକଟ ଟା।
ଓହୋ ହୋ ସେଠି କିଛି ଖିଆପିଆ କଲେ କଣ ଭଲ ଲାଗିଲା?
ବହୁତ ଉପରେ ଦୋକାନ ଅଛି। ଯେପରି ଆଉ କଣ କହିଲେ ଏ କହିଲେ ଗୁପଚୁପ ଅଛି, ବିସ୍କୁଟ ଅଛି । ହଁ କୋଲଡ୍ରିଙ୍କସ୍ ଅଛି। ତାପରେ ଆଉ ଗୋଟେ କଥା ହଉଛି ସେଠି ଭୋଗ ବି ଆଉ ଗଟେ ହଁ ଓ କହିଥିଲେ ପୋଡ ପିଠା ବି ସେଠି ଭୋଗ ଟିକେ ଲାଗୁଚି। ସେ ଠାକୁରଙ୍କ ପାଖରେ ଲାଗେ ପୋଡ ପିଠା ଟା।
ମୁଁ ବି ମଧ୍ୟ ଏଇ ଯୋଉ ଆମର ଅଛି ପାଖରେ ଗୋଟେ ଭୁସୁନପୁର ପାର୍କ ଏମିତି ଚଣ୍ଡିଖୋଲ ଯାଜପୁର ଆପଣ ଶୁଣିଥିବେ।
ହଁ ନିଶ୍ଚିନ୍ତ ନିଶ୍ଚିନ୍ତ ହଁ।
ଭାଇ ଭଉଣୀ ସହିତ ଆମେ ଏମତି ବୁଲିବାକୁ ଯାଇଥିଲୁ ସେଠି ମ ତିରିଶ ଟଙ୍କା ତାଙ୍କର ଗୋଟେ ଟିକେଟ ନେଉଛନ୍ତି, ତ ଆମେ ସେଠି ପାର୍କରେ ବୋଟିଂ କଲୁ। ତାପରେ ଗୁପଚୁପ ବି ସେଠି ଗୋଟେ ଥିଲା। ଗୁପଚୁପ ବାଲା ଠିଆ ହେଇଥିଲା। ତାର ଗୋଟେ ଗୁପଚୁପ ଦଶ ଦ ଟଙ୍କା ରେ ସବୁ ଖାଇଲୁ।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
ତାପରେ ବେଶୀ ଖାଇଲୁନି। କାରଣ ଗୁପଚୁପ୍ ଜାଣିଥିବ ପେଟ ଟିକେ ଖରାପ ହେଇଯିବ କାଳେ।
ହଁ ହଁ ହଁ ନିଶ୍ଚିନ୍ତ ନିଶ୍ଚିନ୍ତ।
ତାପରେ ଫଟୋ ବହେ ଉଠେଇଲୁ। ତ ଆଇସ୍କ୍ରିମ୍ ବି ଗୋଟେ ଗୋଟେ ଖାଇଲୁ। ଆଉ ସେଠିକି ଫୁଲ ଗଛ ବି କିଛି ବିକା ହୁଏ। ତ ଆମେ ଯିଏ ଚାହିଁବା ଆଣିବ। ତ ଆମେ ଫୁଲ ଗଛ ବି କିଛିଟା ଆଣିଲୁ କିଣିକିନା। ସେଠୁ ପାଞ୍ଚ ଛଅଟା।
ଉମ୍
ତାପରେ ଆସିଲା ବେଳେ ବର୍ଷା ବି ବହୁତ ଜୋର ହେଲା। ଆମେ ଆଇଲୁ ଚଣ୍ଡିଖୋଲ ଛକରେ ଆମେ ରହିଲୁ। ତ ସେଠି କିଛି ଘୁଗୁନି ଗୁଗୁନି ବାଲା ଗୋଟେ ଭଲ ଗୁଗୁନ ଦଉ
ଯେହେତୁ ଶୁଣନ୍ତୁ ଚଣ୍ଡିଖୋଲ ସ ସ୍ ଶୁଣନ୍ତୁ ଚଣ୍ଡିଖୋଲ କହିଲେ ଯେ ମୁ ଯେହେତୁ ଚଣ୍ଡିଖୋଲ ରେ କଣ କହିଲେ? ମୁଁ ଯେତେ ସବୁ ଯାଏ ଆଉ ପ୍ରାୟତଃ ଏଇ ସନ୍ଧ୍ୟାବେଳେ ଟାଇମ। ଯେହେତୁ ଖାସ୍ କରି ଏଇ ବର୍ଷା ଦିନ। ଚଣ୍ଡିଖୋଲ ଗଲେ ମାନେ ମୁଁ ଆପଣ ଜାଣିଥିବେ! ଆପଣ ବି ଖାଇଥିବେ ସେଠି?
ହୁଁ, ଆଜ୍ଞା ଆଜ୍ଞା।
ମଟର ଭୁଗୁନି ସେଠି ମୁଁ ଯାଏ, ବନ୍ଧୁ ମାନଙ୍କୁ ଯେତେବେଳେ ବି ଯାଏ। ଖାସ୍ କରି ସେଠି ଭଲ ଲାଗେ ମୋତେ? ନିଶ୍ଚିନ୍ତ ଖାଇଏ ସେଇଟା କହିଲେ ଆମ ପାଖରେ ଯାଏ ଖାଏ ବଂ ବନ୍ଧୁ ମାନଙ୍କ ସହିତ ନିଶ୍ଚିନ୍ତ ଖାଏ ସେଠି।
ହଁ ହଁ। ମୁଁ ସେଠି ଆମେ ସେଠି ଘୁଗୁନୀ ଖାଇଲୁ। ତ ଆମେ ଭା ମୁଁ କହିଲି ଘରୁକୁ ଗୁଗୁନି ଖାଇ ପଳେଇ ଆସିବୁ କିନ୍ତୁ ଏ ଏତେ ବର୍ଷା ହେଲା ଯେ? ତ ଆମେ ଭାବିଲୁ ଘରୁ ଲେଟି ହବ କିନ୍ତୁ ଆଉ ବାଧ୍ୟ ହେଇକିନା, ଆମେ ଘରକୁ ସେଇ ତିନ୍ତି ତିନ୍ତି ପଳେଇ ଆସିଲୁ ବୁଝିପାରୁଛନ୍ତି!
ଓଃହ ହଁ ହଁ ହଁ।
ହଁ, ତ ସେକେଣ୍ଡ ରେ ଯେମତି ଗୋଟେ ଜାଗା କପିଳାସ ଶୁଣିୁିଥିବେ ଢେଙ୍କାନାଳ? ଆଜ୍ଞା କଣ ଆଉ କହନ୍ତି ତେରଶ ବାଉନ ପାହାଚ? ତ ସେ ଆମେ ଭାବୁଥିଲୁ ଗାଡିରେ ପଳେଇବୁ ଉପରକୁ କିନ୍ତୁ ଏତେ ଯାମ୍ ଥିଲା ଗାଡିରେ ଯାଇ ହେଲାନି। ତ ଯାହା ଫଳରେ ଆମକୁ ପାହାଚ ପଟେ ଯିବାକୁ ପଇଲା। ତ ପାହାଚ ପଟେ ଗଲାବେଳକୁ ଏତେ ଏତେ ପାହାଚ ବୋଲି ଆମେ ଜାଣିନଥିଲୁ। ହଉ ବାଟରେ ଆମେ ରହି ରହିକିନା ଆମେ ଗଲୁ। ଅଧା ବାଟ ଯିବୁ ରହିବୁ ଟିକେ ରେଷ୍ଟ୍ ନବୁ। ପାଣି ପିଇବୁ ତ ଫେର ଚଢିବୁ। ତ ଏମତି ଏମିତି ଆ ଆ ଟିକେ ଚଢିଗଲୁ। ତାପରେ ଦେବସ ରହିଗଲୁ। ଫେରେ ଓହ୍ଲେଇଲୁ ବି ପାହାଚ ପଟେ। ତ ବହୁତ ଖୁସି ଲାଗିଲା। ସାଙ୍ଗ ପିଲାଙ୍କ ସହିତ ବି ଗଲେ ବହୁତ ଖୁସି ବି ଲାଗିବ। ଆଉ ଆପଣ ଏବେ କୁଆଡେ ଯାଉଛନ୍ତି?
ଆଜ୍ଞା।
ହାଲୋ।
ହାଲୋ। ନାଇଁ ନାଇଁ ନାଇଁ ଏଠି ବ ଟିକେ କଟିଗଲା କଥା ସେଥି ଲାଗି ତ
ଓଃହୋ! ଆଉ ସାର୍ ମୁଁ ଟିକେ ଆଉଛି ଆମର ଟିକେ ଡାକିଲେଣି ଭାଇ। ଗୋଟେ ଜେଗାକୁ, ତ ମୁଁ ଟିକେ ଆଉଛି।
ହଉ।